ହ୍ୟାଲୋ।
ହଁ ମୋର ତ ହେଇ ଆସିଲା କଲା।
ମୁଁ ବୋଧେ କେଆଣି ମୋର ଲେଖିଲା କି ବେଶୀ ଟାଇମ ହେଇଗଲାଣି।
ଓ ହେଟା ମଝିରେ ମଝିରେ ଆସୁଛି ଅଧଘଣ୍ଟେ ପରେ ପୁଣି ହବ।
ଆଚ୍ଛା।
କଁ କରୁଚ କଣ?
ଶୋଇଥିଲି ଆଜି ମୁତ୍। ଓ ସକାଳୁ ଏ ଏଇ ଆପସ୍ ଖୁଲି ପାରନି କେ ନ କାହ୍ନା ର ପରୀକ୍ଷା। ଆଉ ପଢଉଥିଲି ପଢେଇଥିଲି। ରେ ଏବେ ଏବେ ବି ଉଠିକି ତାକୁ ଧରିକି ବସଛି।
ହଁ ହଁ ଆଉ ଖାଇ ରୋଷେଇ ଆଜି କଣ କରିଥିଲ?
ଆଜି ଖିଚଡି ବନେଇଥିଲି।
ହଁ।
ମିଠା ଖିଚଡ଼ିି ଆଉ କଦଳୀ ଭଜା।
ଅଁ ହ ଆଉ ଯୋଉ ବର୍ଷା ହଉଚି ନା ସିଆଡେ।
ନା ନା ଏଠି ଖରା ସିଆଡେ?
ଇଆଡେ ଏତେ ବର୍ଷା ଯେ ସକାଳୁ ଏପର୍ଯ୍ୟନ୍ତ ଛାଡିନି।
ହଁ ସେମତି ବର୍ଷା ଏପଟେ ଥରେ ବି ହେଇନି।
ନା ଚାରି କି ଆଜିିକି ଛଅ ଦିନି ହେଲାଣି ଏତେ ବର୍ଷା ଏତେ ବର୍ଷା ଯେ କୁଆଡେ ଟିକେ ଯାଇ ଆସି ହଉନି କିଛି ନାହିଁ ରୋଷେଇ ବି କରି ହଉନି। ବର୍ଷା ହେଲା ମାନେ ପଚୁ ପୁଚିିଆକୁ ରୋଷେଇ କଲା ମାନେ ତମେ ହାତ ଧୋଇବାକୁ ବାହାରକୁ ବୋହୁତ୍ ଥର ଯିବ ଗୋଡ ଧୋଇବାକୁ ବାସନ ଖଣ୍ଡେ ମାଜ୍ ଥିଲେ ଗୋଡ ଧୋଇ ହବ ଆଉ କିଛି କରିବାକୁ ଇଚ୍ଛା ହଉନି। ମତେ ସକାଳୁ ରୋଷେଇ ସରି ଯାଇଥିଲା। ଘର କାମ ସବୁ ସାରିକି ଏଇ ବସଚି ଆଉ। ଧାନରେ ବି ଚାଷ କରି ହଉନି ମାନେ ଏତେ ବର୍ଷା ଯେ ତଳି ବି ପକେଇ ହୋଉନି।
ଆପଣ କରନ୍ତି କି?
ହଁ ଶ୍ୱଶୁର କରନ୍ତି।
ଆଚ୍ଛା।
ହଁ ରେ ଯଦି ବ ଏମ୍ ତଳି ପକେଇଦେବେ ପୁଣି ବର୍ଷା ଟା ହଉଚି ନା। ପାଣି ଟା ରହିଲେ ସେ ତଳିଟା ପଚିଯିବ ତ ତାପରେ ଯଦି ଯୋଉ ଧାନ ଗୁଡା ପଚିଯିବ। ଯଦି ବି ପାଣି କାଟିଦେବେ ସେ ସବୁ ଭାସିଯିବ ମାନେ ଏପଟକୁ ହଉନି କି ସେପଟ ଡକୁ ହଉନି। ଭାରି ହଇରାଣ।
ହ
ଆଉ ବଡ ପୁଅ?
ବଡ ପୁଅର ହିଁ ଏକ୍ଜାମ୍ ଅଛି।
ଅଁ ହ।
ଆଉ ସାନ ପୁଅ ଶୋଇଚି ଆଉ।
ହ ବଡ ପୁଅକୁ ପଢଉଚନ୍ତି ତାହଲେ ନା? ଏଇଟା କଣ ଏକ୍ଜାମ୍ ଟା କଣ ଏମତି ଯୋଉ ଆମ ମାସକରେ ଥରେ ଯେମତି ନର୍ମାଲ ହୁଏ ସେଇଆ ନା?
ନା ଏଠି ସେମତି ହୁଏନି ଏଠି ଏମତି ହୁଏ କି?
ଆ
ମାନେ ଏମତି ହବ କି ବର୍ଷରେ ତିନିଟା ଏକ୍ଜାମ୍ ହବ। ହେଲା ଆଉ ତିନିଟା ଯାକ ହିଁ ଶହେ ଶହେ ମାର୍କର।
ଓହ।
ମାନେ ଏଇଟା ଶହେ ମାର୍କ ରହିଚ।
ହଁ ଏଇଟା ରାଞ୍ଚି ଟା କୋଉ ରାଜ୍ୟରେ ଯାଉଚି କି?
ଝାରଖଣ୍ଡ୍।
ଝାଡ଼ଖଣ୍ଡ ରେ ନା?
ଆମେ ବି ଏଠି ନୂଆ ନା ତିନି ମାସ ହେଲା ଆସିଛୁ ଆମର ସେପଟେ ଏ ଟାଇମରେ କୋଡିଏ ମାତ୍ର ପରୀକ୍ଷା ହୋଇଥାଏ।
ହଁ।
ଏଥର ସେ ଏତେ ଭଲସ ପାଠ ବି ପଢିନି ମୁଁ ଭାବୁଥିଲି କୋଡିଏ ମାର୍କର ପରୀକ୍ଷା ଦେ୍ା ଦେଖିଲା ବେଳକୁ ଶହେ ମାର୍କ ଦେ
ଏଇ ଟିକେ ଅସୁବିଧା ହବ ଆଉ।
ହଁ ଭଲ ବହୁତ ଅସୁବିଧା ମାନେ ଛୁଟି ରେ ପୁରା ବୁଲିଛି ପାଠ ପଢିନି।
ହଁ। ତାପର ଛୋଟ ଛୁଆ।
ହଁ। ମାମୁଁ ଘରେ ବୁଲିଲା ଫେର ରାଉରକେଲ ରେ ବୁଲିଲା। ଟୋଟାଲି ପଢିନି ଆଉ ଏବେ ସବୁ ଦେଖିଲା ବେଳକୁ ହଉଛି କି ହବ କି? ଶହେ ମାର୍କର ଏକଯାମ ପନ୍ଦର ଦିନରେ
ଯାହା ଏଇ ବର୍ଷ ଟା ଯାହା ଯେତିକି ଆସିବ କମ ବେଶୀ ଆସିବ ଆର ବର୍ଷଠୁ ଟିକେ ଭଲ ହବ ଆଉ। ଯାହାହଲେ ନା ଫାଷ୍ଟ ଆପଣ କହୁଛନ୍ତି ଏବେ ଯାଇଛନ୍ତି। ଏଇଇ ଯୋଉ ସେଠି ସେଟେଲ ହେଇଛନ୍ତି ଏ ତିନି ମାସ ହେଲା ବା।
ହଁ।
ଆମେ ତ ସେଟଲ ହବା ପାଇଁ ଆମକୁ ଯାହାହେଲେ ନୂଆ ଜାଗାରେ କଷ୍ଟ। ଆଉ ସେଟ ପୁରା ପାଠ ପଢିବ ତାକୁ ଛୁଆ ଟାକୁ ବେଶୀ କଷ୍ଟ।
ହୁଁ ହୁଁ। ନୂଆ ସ୍କୁଲ ନୂଆ କ୍ଲାସ ନୂଆ ଟିଚର୍ ନୂଆ ସାଙ୍ଗ।
ତାପରେ ଯେ ଆମର କଣ ଗୋଟେ ଇଂଲିଶ ବୁଝି ନପାଇଲେ ଓଡିଆରେ ବୁଝେଇଦେଲେ ଆମେ ବୁଝିପାରିବା। କିନ୍ତୁ ସେଠି ହିନ୍ଦୀରେ ବୁଝେଇବେ ନା।
ହଁ ସେ ତ ହିନ୍ଦୀରେ ସେ ପୁରା ଭଲ ସେ।
ହଁ।
ବୁଝିବାକୁ କହିବାକୁ ସେ ହିନ୍ଦୀରେ ପୁରା ଠିକ୍ ଥିଲା ଆଗରୁ।
ସବୁ ବୁଝୁଥିଲା ସବୁ କହୁଥିଲା ସବୁ ଜାଣୁ ଏଇଭଳିଆ ହଉଚି ଆଉ।
ଆଉ ରାତି ରୋଷେଇ ଆରମ୍ଭ କରିନାହାନ୍ତି?
ନାଁ।
ମୁଁ କଇଲି ରାତି ରୋଷେଇ ଆରମ୍ଭ କରିନାହାନ୍ତି ନା ମୁଁ ବି କ ରିନି ରୁଟି କରିବି ତ ଡେରିରେ ଟିକେ କରିବି ଆଉ‌।
ଏ ସକାଳେ କଣ
ସକାଳେ ଏଇ ଡାଲି କରିଥିଲି ଏଇ ପୋଟଳ ଭଜା କରିଥିଲି। ଆଉ ମଞ୍ଜା ବରା କରିକି ଦେଇଥିଲି ସେ ନେଇକି ଯାଇଥିଲେ।
ଏବେ କଣ କରିବେ ରାତିରେ?
ରାତିରେ ଦେଖିଆ ସେଇ ତଡକା ବତୁରେଇଛି ତଡକା ଟିକେ କରିବି। ଆଜି ସନିବାରେ ନା ରୁ ଟି କରିବି ସେ କହୁଥିଲେ କହୁଥିଲେ ଗଲା ବେଳକୁ ଛତୁ ନେଇକି ଯିବି ଯେ ମୁଁ ତାଙ୍କୁ କହିଲି ତଡକା ତ ବତୁରେଇଚି ତାପରେ ରୁ ଟି ସହିତ ଗୋଟେ ଆଇଟମ ହେଲେ ଖାଇ ହେଇଯିବ କାଇଁ ଆଣିବ। ତଥାପି ସେ କହୁଛନ୍ତି ମୁଁ ନେଇକି ଯିବି ମୋ କର କରଦବୁ କାଲି ସକାଳେ ମୁଁ ନେଇକି ଯିବି। କଣ ଆଣିଲେ ଦେଖିଆ କରିବା ଆଉ‌। ‌‌ କିନ୍ତୁ ତଡକା ବନ୍ ପତୁରେଇ ଦେଇଚି ସିଠି ମାରିକି ର ଖିଦେଇଚି ତାକୁ ଖାଲି ତଡ଼କା ଟା ଫୁଟେଇବି ଆଉ ରୁଟି କରିବି।
ଆଚ୍ଛା ଆଚ୍ଛା।
ଆପଣ କେତେ ଜଲ୍ଦି କାମ ସାରିଦଉଚ
ହଁ ହଁ କାମ କାମପା ଆଜି ନାଇଁ ଆଜି ଦିନ ମାନ କିଛି କାମ କରିନି କାହିଁକିନା ଆମର କଣ କଇଲେ ଏଠି କୂଅ ନାହିଁକି ବୋରିଂ ନାହିଁକି କିଛି ନାହିଁ। ଉଁ ଘର ହେଇଯାଇଛି ଗେଟ୍ ଫେଟ୍ ଲଗେଇକି ପାଚେରୀ ଫାଚେରୀ କରିଦେଇଚନ୍ତି। କିନ୍ତୁ ଏଇ ଆମର ଆଗରୁ ଗୋଟେ ଜାଗାରେ ଥିଲେ। ଏବେ ଆଉ ଗୋଟେ ଜାଗାକୁ ଉଠି ଆସିଛନ୍ତି ଉଠି ଆସିଚନ୍ତି ଆସିଲା ସେଠି କୂଅ ଖୋଳିବାକୁ ସୁବିଧା ନାହିଁ। ହୁଁ ଜଣଙ୍କ ଘରୁ ଯାଇକି ପାଣି ଆଣିବାକୁ ପଡ଼ୁଚି। ଆଉ ପାଣିଫାଣି ଆଣିକି ଆଜି ଏତେ ବର୍ଷା ଯେ ଖାଇକି ବାସନ ଆମକୁ ବାହାରକୁ ମାନେ ନୂଆ ଏବେ ଘର ହେଇଚିନା ରୋଷେଇ ଘର ହେଇଚି ସବୁ ହେଇଚି କିନ୍ତୁ ବେସିନ୍ ଲାଗିନି ବେସିନ୍ ଲାଗିଥିଲେ ପାଣି ସୁବିଧା ନାହିଁ।
ହଁ।
ଯୋଉ ପାଣି ସୁବିଧା ନାହିଁ ଆଉ କଣ କରିବୁ ବାହାରକୁ ଆସିବ ବାସନ ମାଯିବାକୁ‌‌।
ହୁଁ।
ତସେଇ ପାଣି ନାହିଁ ବୋଲି ପାଣି ଅଛି ବର୍ଷା ଏତେ ଜୋରେ ବର୍ଷାଯେ ମୁସକାଳୁ ଖାଇକିବି ସାଢେଗୋଟେ ବେଳୁ ପକେଇଥିଲି ପକେଇଥିଲି ବାସନା ଏ ବା ମାଜି ପାଇଲିନି ଏଇ ବର୍ଷା ଟିକେ ଜଷ୍ଟ ଛାଡିଲା ପନ୍ଦର ମିନିଟ୍ ତ ମୁଁ ସାଙ୍ଗେ ସାଙ୍ଗେ ବାସନ ମାଜିକି ପାଣି ଆଣିକି ରୋଷେଇ ଘର ପୁରା କ୍ଲିନ୍ କରିକି ବାହାର କାମ ଯେତେକ ସବୁ ସାରିଦେଇଚି। କେବଳ ଇଆଡ଼େ ତଡ଼କାବି ସିଟି ମାରି ଦେଇଚି ସେଇ ଟାଇମରେ ହେଇଗଲା ଆସିକି ଅଟା ଦଳିଦେଲି। କେବଳ ଅଛି ଘର ଓଳେଇବାଟା। ସାଢ଼େ ପାଞ୍ଚଟା ହେଲେ ଛୁଆ ଟିକେ ଚଗଲା ହେଉଛନ୍ତି କଣ ସିଏ ଟିକେ ସନ୍ଧ୍ୟା ହେଲା ମାନେ ଗୋଡ଼ ହାତ ତ ଧୋଇ ଧୁଆ ହେବେ ଝିଅ ସନ୍ଧ୍ୟା ଦବ ଠାକୁରଙ୍କୁ ଯୁହାର ହେଇକି ପାଠ ପଢିବେ। ଏତୋଳୁ ଓଳେଇ ଦେଲେ ପୁଣି ଚଗଲା ହେଇକି ପୁଣି ଅସିନା କରିଦେବି ତସେ ସାଢେ ପାଞ୍ଚଟା ହେଲେ ଘର ଓଳେଇବି।
ମୁଁବି ମାନେ ଡେରିରେ ଝାଡ଼ୁ କରେ କାହିଁକିନା ଏଅସନା ହେଇଯାଏ।
ହଁ। ସ ମାନେ ସନ୍ଧ୍ୟା ଦେବାକୁ ପନ୍ଦର ମିନିଟ୍ ଥିବ ମୁଁ ଏପଟେ ଘର ଓଳୋଉଥିବି ମୋ ଝିଅକୁ କହିବି ତୁଜା ଧୋଇଦୁଆ ହେଇକି ଆସିବୁ।
ହଁ।
ଧୋଇ ଧୁଆହେଇକି ଆସିବୁ କହିଲେ ଧୋଇ ଧୁଆ ହେଇକି ଆଇଲେ ସନ୍ଧ୍ୟା ଦବ ମୋ କଣ ଘର ଓଳା ସରିଥିବ ସୋଇଲା ଆଉ ତାପରେ ତାଙ୍କ କତିରେ ଟିକେ ବସିବି ବସିକି ପାଠ ଫାଠ ପଢେଇକି ଯିବି ଆଠଟା ସାଢ଼େ ଆଠଟା ବେଳକୁ ତଡ଼କାଟା ଫୁଟେଇବିତ ରୁଟି କରିବି ଆଉ। ମୁଁ ଏମିତିହିଁ ସବୁବେଳେ କରେ କାମ ସବୁ ଛାଡ଼ି ଚିଡ଼େଇ ଦେଇଥାଏ ତରକାରୀବି ଯଦି ଅନ୍ୟ ଧର କୋଉଦିନ ଡ଼ାଲମା କଲି କି କଣ କଲି ସବୁ ସିଝେଇ ସୁଜାକିରଖି ଦେଇଥାଏ ଫୁଟା କାମଟା ଲାଷ୍ଟକୁ ରଖିଦେଇଥିବି ଆଉ ଅଟା ଦଳିକି ଥୋଇ ଦେଇଥିବି କରିବିତ ହେଟୁ ସାଙ୍ଗେ ସାଙ୍ଗେ ଖାଇବାକୁ ଦେବି। ଆଗରୁ କଣ ଆଗରୁ ଟିକେ ଲେଟରେ ଖାଆନ୍ତି ବୋଲି ଲେଟରେ କରେ ଏବେ ସକାଳ ଛଅଟା ପାଞ୍ଚଟାରୁ ଯାଉଚନ୍ତିଯେ ଆସିଲା ବେଳକୁ ସାଢେ ନଅଟା ହେଇଯାଉଚି ନଅ ଟା ସାନଟା ହେଇଯାଉଚି ଆଉ ତାଙ୍କୁ ବାଧା ହେଇଯାଉଚି ସେଆସୁଚନ୍ତିତ ଖାଇକି ସାଙ୍ଗେ ସାଙ୍ଗେ ଶୋଇପଡ଼ୁଚନ୍ତି। ସେଇଟା ମୋ ପାଇଁହି ଭଲ। ମଁ ସେମାନେ ଡଉଟି ତାଙ୍କର ଥାଉ ନଥାଉ ମତେ ରାତି ଚାରିଟାରୁହିଁ ଉଠିବାକୁ ପଡ଼ୁଚି।
ହୁଁ।
ଆଉ ଆଗରୁ ରାତି ବାରଟାରେ ଶୋଇଥିବୁ ଦିତିନି ଘଣ୍ଟା ଶୋଇଥିବୁକି ନଶୋଇଥିବୁ ଉଠୁ ଚାରିଟାରୁ। ଏମିତି ଆଉ। ମୋ ବାପ ଘରଟା ପାଖେରେ ମୁଁ ଶୋଇବାକୁ ଗୋଟେ ଦିନ ମୋର ଯେତେଳେ ମତେ ଯେତେବେଳେ ଅଧିକ କଷ୍ଟ ଲାଗେ ମୁଁ ଚାରିଦିନି ଦିଦିନି ପାଇଁ ଭାବେ ପଳେଇବି ଆମ ଘରକୁ କିନ୍ତୁ ଯାଇପାରେନି ଯାଇଥିବି ଗୋଟେ ଦିନ ରହିନଥିବି ପୁଣି ପଳେଇ ଆସିବି। ଏଇ ଛୁଆଙ୍କ ପାଇଁ।
ହଁ ପା ଏଇ ଖରା ଛୁଟିରେ ଠିକ୍ ଶୋଇପାରୁନି।
ନାଇଁ ଖରା ଛୁଟି ରେ କଉଠି ଆଉ ଶୋଇଲେ କି ଖରା ଛୁଟିରେ ବି ସେଇଆ ସ୍ଵାମୀ ଗଲେ ଡିଉଟି ଛୁଆ ସକାଳୁ ଟ୍ୟୁସନ୍ ଖରା ଛୁଟିରେ ତିନି ଟାଇମ୍ ଟିଉସନ୍। କାହିଁକି ନା ସ୍କୁଲ ଛୁଟି ହେଲା ମାନେ ଏମାନେ ଚଗଲା ହେବେ ପାଠ ଭୁଲିଯିବେ। ଖରା ଛୁଟି ରେ ତିନି ଟାଇମ୍ ଟ୍ୟୁସନ୍ ସକାଳ ପାଞ୍ଚ୍ ରୁ ଛଅ ରୁ ନଅ ସନ୍ଧ୍ୟା ଛଅରୁୁ ନଅ ଉଁ-ସରି ପାଞ୍ଚ ରୁ ଆଠେ ଆଉ ଫୁଣି ଏଗାର୍ ଟା ରୁ ଉ- ଯଉ ଦିଟା ପର୍ଯ୍ୟନ୍ତ ଆଉ।
କିଏ ଏତେ ଟାଇମ୍ ପଢଉଚି ମାନିବାକୁ ପଡିବ ତାକୁ।
ନାଇଁ ଜଣେ ପଢଉ ନାହାଁନ୍ତି
ଆଉ?
ଦି ଜଣ ମାନେ ଖରା ବଳି ଟା ଜଣଙ୍କ କତିକି ଛାଡେ ଆଉ ଜଣଙ୍କ କତିକି ଜଣେ ଯଉଟେ ଦି-ଦି ଗୋ ଟେ ଟାଇମ୍ ଯା କରନ୍ତି ତାଙ୍କୁ ମୁଁ ଦି ଟାଇମି କହିକି କରିଥିଲି ଟିଉସନ୍ ଦି ଟାଇମ୍ କରନ୍ତି ମାନେ ଅ-ଗୋଟେ ଛୁଆକୁ ହଜାର୍ ଟଙ୍କା ନିଅନ୍ତି ଦି ଟାଇମ୍ କଲେ ମୁଁ କହିଲି ତମ ପଛେ ପନ୍ଦରଶ୍ ନିଅ କିନ୍ତୁ ଏଇ ଖରା ଛୁଟି ଚାରି ମାସ ଟିକେ ଟିଉସନ କର।
ଆଉ ଏମିତି ନ କଲେ ଛୁଆ ଭାରି ହଇରାଣ ମୋର ମାନେ ସମସ୍ତେ ଖରା ଛୁଟିରେ ଯାଇଚନ୍ତି ବୁଲି ଆମେ ଏତିକି ଯଉ ଚାରି ଛଅ ଜଣ ଛୁଆଙ୍କୁ ଟିଉସନ କରୁଥିଲୁ ମୋର ତୋ ମୋ ବାପ ଘର ତିନି କିଲୋମିଟର ଏଇଠୁ ଯେ ମୁଁ ଟୋଟାଲେ ଯାଇପାରୁନି।
ଭଲ ଟାଇମ୍ ଦେଲେ ମୁଁ ତ ପୁରା ଖରା ଛୁଟିରେ ହଉ ପାଠ ଫୋପାଡି ବୁଲିିଲି ଏବେ ଜା
ମୁଁ ଟୋଟାଲେ ଘରକୁ ଯାଇପାରୁନି କି ମୋ ବାପା ଭାଇ କାଲି ଫୋନ୍ କରିଚନ୍ତି କହିଲେ ଆଉ ଆସେ ଆଜି। ମୁଁ କହିଲି ଶନିବାର୍ ଟା କଣ ଯିବି କାଲି ଯିବି। ହିଁ ମୋ ସ୍ୱାମୀ କହିଚି ମୁଁ କହିଲି ତମେ କାଲି ଡିଉଟି ଗଲାବେଳେ ଆମକୁ ନେଇ ଛାଡ଼ିଦବ ସାଢ଼େ ପାଞ୍ଚଟା ବେଳକୁ ଯାଇକି ମାନେ ଭୋରୁ ପାଞ୍ଚଟାରୁ ଆମ ଘରେ ଯାଇକି ମୁଁ ପହଞ୍ଚି ଯାଇଥିବି ପୁଣି ରାତି ନଅଟାରେ ଖାଇ ପିଇକି ଘରୁ ପଳେଇ ଆସିବି। ଗୋଟେ ଦିନ ଟିଉସନ୍ ବନ୍ଦ୍ ହେଲେ ହଉ ଆଉ।
ଆଉ କଣ ରହୁଚି।
ହଉ ଦେଖିବା ଆଉ ଟିକେ ପରେ ତମେ ଲଗେଇବ ଆଁ।
ହଁ।